ହ୍ୟାଲୋ
ହଁ
ହଁ ଆଣ୍ଟି ଗୁଡ ମର୍ଣିଂ ମୁଁ ବସିଥିଲି ଆଉ ଆପଣ
ହଁ ମୁଁ ବି ବସିଛି ଆଉ
ଆଚ୍ଛା
ଆଉ ହଁ ଖାଇବା ସରିଲାଣି ତମର
ହଁ ମୁଁ ଜଷ୍ଟ ଖାଇସାରିଲିଣି ଆଉ
କଣ ଖାଇବା ହେଲା ଆଜି?
ହୁଁ ପିଠା ପିଠା ତରକାରୀ
ହଉ ପିଠା ତରକାରୀ ଆଛା ଆ୍ଛା ଆଛା ହ ହଁ ଆଜି ଆଉ କଣ କ ଥା ବାଜି ଆମେ?
ଆଜି ଟିକେ ଆମେ କରୋନା ଭାଇରସ ଯୋଉଟା କି ଆମର କଣ? ନା ବିଂଶ ସପ୍ତାଦର ବା ବିଗତ ସପ୍ତାର ସବୁଠାରୁ ବଡ ବିପତ୍ତି। ତା ବିଷୟରେ ଟିକେ ଆଲୋଚନା କରିବା ଆଉ ଯେମିତି ଏମିତି ସିଚୁଏସନ ଆଗକୁ କେବେ ନ ଆସିବ ଆଉ।
ହୁଁ ହୁଁ ହୁଁ ଆଚ୍ଛା ତମେ କୁହ।
ଦେଖନ୍ତୁ ମୁଁ କହିବା କଥା ଏଣତି ଆମର ବିଂଶ ଶତାବ୍ଦୀର ସବୁଠାରୁ ବଡ ବିପଦ ହଉଛି କରୋନା ଭାଇରସ ଠିକ ଅଛି। କିନ୍ତ ଗଲା ନା ବିଶ୍ଵସାରା ନିଜର କାୟାକୁ ଏମିତି ବିସ୍ତାର କରି ଥିଲା କିନ୍ତୁ ଦେଖିବାକୁ ଗଲେ କରୋନା ହଉଛି ଗୋଟେ ଭୂତାଣୁ ଜନିତ ରୋଗ ଠିକ ଅଛି।
ହୁଁ ହୁଁ ହୁଁ।
ବିଶଵ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁ ଏଚ ଓ ଠିକ ଅଛି ଏଇ ବିଶ ରୋଗକୁ ବିଶ୍ଵ ମହାମାରୀ ରୂପେ ଘୋଷଣା କଲା କାହିଁକି? ନା ଯେହେତୁ ଇଏ କଣ ଗଲା ନା ଚୀନ ରୁ ସୃଷ୍ଟି ହେଇ ଶହେ ଅଶିଟି ଦେଶରେ ପୁରା ବ୍ୟାପି ଯାଇଥିଲା ଠିକ ଅଛି। ତାର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଥଣ୍ଡା ଭଳି ଥିଲା। କିନ୍ତୁ ଆସ୍ତେ ଆସ୍ତେ ସେ ଏମିତି ରୂପ ନେଉଥିଲା ଯାହାର କଣ ପରିକଳ୍ପନା କରିବା ବାହାରେ ସେ କଣ ଗଲା ନା ଆସ୍ତେ ଆସ୍ତେ ଲୋକଙ୍କ ବଡି କୁ ଏତେ ୱିକ କରିଦଉଥିଲା ଯାହାଦ୍ଵାରା ଲୋକଟେ ମୃତ୍ୟୁ ମୃତ୍ୟୁବରଣ କରୁଥିଲା। ଠିକ ଅଛି ତ ମୁଁ କହିବା କଥା କୋଭିଡ ନାଇ ଭାଇରସ ର ଏକ ନୂତନ ଷ୍ଟ୍ରେନ୍ ଥିଲା। ଦେଖିଥିବେ ସେଇ ଟାଇମ ରେ ତାର କେତେ ପ୍ରକାର ଷ୍ଟ୍ରେନ ବାହାରିଲା ପାଞ୍ଚ ସବୁ ପ୍ରକାରର କିନ୍ତୁ ଏଇଟା ଫାଷ୍ଟ ମଣିଷ ମାନଙ୍କ ଠାରେ ଦେଖା ଯାଇ ନଥିଲା ତ କଣ ଫାଷ୍ଟ ପଶୁ ମାନଙ୍କ ଠାରୁ ହିଁ ବ୍ୟାପିଥିଲା ମଣିଷକୁ ଯୋଉଟା କି ଆମର ଦିଇ ହଜାର ଉଣେଇଶ ସି ନଭେମ୍ବର ମାସରେ ଏହା ଚୀନ ର ଉହାନ ନାମକ ଏକ ସହରରେ ଚିହ୍ନଟ ହୋଇଥିଲା। କିନ୍ତୁ କିଛି ମାସ ଭିତରେ ଏହା ସମଗ୍ର ଦେଶକୁ ବ୍ୟାପିଲା ବ୍ୟାପିବାର କାରଣ ହଉଛି ଯଥେଷ୍ଟ ଜାଣିଲା କି ନାଇଁ ଗୋଟେ ରୋଗ ଟା ବ୍ୟାପୁଛି ଘୁଷୁରୀ ମାନଙ୍କ ଠାରୁ କିମ୍ବା ପଶୁ ମାନଙ୍କ ଠାରୁ ସେ କଣ କଲା ନା ସେ କଥାଟାକୁ ତଥ୍ୟ ଟାକୁ ଲୁଚେଇଲା ଲୁଚେଇବା ଫଳରେ କଣ ହେଲା ନା ଯେହେତୁ ଆମେ ତ ଜାଣିନେ ସେ କୋଉଠିକା ଲୋକ କାରଣ ସବୁ ଦେଶର ଲୋକ ସବୁ ଦେଶ ଭିତରେ ଚଳୁଛନ୍ତି ନା ତ ଏଇଟା ଏମିତି ବ ପି ଗଲା ଯେ କଣ ନା ମଣିଷ ଜୀବନ ବଞ୍ଚିବା ମାନେ କଷ୍ଟକର ହୋଇ ପଡିଲା। ବୁଝିଛନ୍ତି ନା ଆଣ୍ଟି
ହୁଁ ହୁଁ ହୁଁ ହଁ ଏଇଟା ପ୍ର ପ୍ରଥମେ ଏଟ ପ୍ରଥମେ ଭାରତରେ ତିରିଶ ତିରିଶ ଜାନୁଆରୀ ଦି ହଜାର କୋଡିଏ ମସିହା ରେ ଫାଷ୍ଟ ହୋଇଥିଲା ତିରିଶ ମ ଜାନୁଆରୀ ଦି ହଜାର କୋଡିଆରେ ସେଠୁ ଚାଇନା ଚାଇନାର ଉଭା ସହରରୁ ତିନିଟା ମେଡିକାଲ ଛାତ୍ର ଫେରି ଆସିଥିଲେ ସେମାନେ ଆସିକି କେରଳରେ ରହିଲେ ସେଇଠୁ ତାଙ୍କର ଫାଷ୍ଟ ସେମାନେ କରୋନା ଭାଇରସ ଭାବରେ ଧରା ପଡିଲେ ଚିହ୍ନା ପଡିଲେ ସଂକ୍ରମିତ ହେଇଥିଲେ। ତ ସେ ସେଥିପାଇଁ କେରଳରେ କେତେବେଳେ ଜଣା ପଡିଲା କରୋନା ଭାଇରସ ହେଇଛି ସେ ତେଇଶ ମାର୍ଚ୍ଚ ରେ ସେମାନେ ଲକଡାଉନ କରିଦେଇଥିଲେ।
ଆଜ୍ଞା।
ତାପରେ ଭାରତର ଅନ୍ୟ ଜାଗାରେ ସବୁ ପଚିଶ ମାର୍ଚ୍ଚ ରେ ଲକଡାଉନ କଲେ। କାହିଁକି ସେଟା ବଢିବାର ଆଶଙ୍କା ଥିଲା କାରଣ ସେଟା ଯେହେତୁ ଭୂତାଣୁ ଜନିତ ରୋଗ ଥିଲା। ଯେଉଁ ନେଉ ନେଉ ବାୟୁ ଦ୍ଵାରା। ଅ କିମ୍ବା ପାଣି ଦ୍ଵାରା କିମ୍ବା କୌଣସି ଖାଦ୍ୟ ଦ୍ଵାରା ସେଟା ସବୁ। ପ୍ରବାହିତ ହେଇଥାନ୍ତା ବୋଲି ସରକାର କଣ କଲେ ଲକଡାଉନ କରିଦେଲେ। ତ ତାପରେ ପୁଣି। ଦିଇ ହଜାର ଏକୋଇଶ ମାର୍ଚ୍ଚରେ ପୁଣି ଆଉ ଥରେ ସଂକ୍ରମିତ ବି ହେଇଥିଲା ସେଟା ତାପରେ। ହୁଁ କି ବହୁତ ପ୍ରକାର ବ ସେଥିରେ। ଚାରି କୋଟି ପାଞ୍ଚ ଲକ୍ଷ ଛପନ ହଜାର। ଦୁଇଶହ ଏକୋଇଶି ଜଣ ଲୋକ ଆକ୍ରାନ୍ତ ହେଇଥିଲେ। ଆମର ଡବ୍ଲୁ ଏଚ୍ ଓ ଯାହା କହିଛି ଯେତିକି ଲୋକ ଆକ୍ରାନ୍ତ ହେଇଥିଲେ। ଆଉ ମରିଥିଲେ ସେ ଡବ୍ଲୁ ଏଚ୍ ଓ ଦ୍ଵାରା କ ଯାହା କିଏ କହିଛି। ପାଞ୍ଚ ଲକ୍ଷ ତେତିଶ ହଜାର ଆଠଶହ ଅଣଚାଶ ଲୋକ ମରିଥିଲେ ମାନେ କେ ଏତେ ବଡ କଷ୍ଟର ଦିନ ଥିଲା ଲୋକମାନଙ୍କ ପାଇଁ। ଯେ ଗୋଟେ ସିମ ସହରର ଜନସଂଖ୍ୟା ଭଳିଆ ଲୋକ ମରି ଥିଲେ ଆମ ଇଏରେ ମାନେ ସେ ସେ ଜିନିଷ। କୁ ଆଜି ପର୍ଯ୍ୟନ୍ତ କାହାର ବାପା କାହାର ମା କାହାର ଭାଇ କାହାର ଭଉଣୀ। ଏମିତି ବହୁତ ଲୋକ ମରିଥିଲେ। ଯା ବହୁତ କଷ୍ଟରେ ମେନ କାହାର କିଏ ବାହା ହେଇଛି ଆଠ ଦିନରେ ତା କାର ସ୍ବାମୀ ମରି ଯାଇଥିଲେ, କାହାର ଛୁଆ ପିଲା ମରି ଯାଇଥିଲେ, ଏମତି ବହୁତ ଲୋକ ମରିଯାଇଥିଲେ। ଆମ ଆମ ଓଡିଶାରେ ବି ସେମିତି ବହୁତ ଲୋକ ମରିଥିଲେ। ଆମେ ଲୋକମାନେ ଘରୁ ବାହାରକୁ ଯାଉନଥିଲେ। ଘର ଲୋକମାନେ ବା ସନ ଲୋକ ଯୋଉ ଯୋଉମାନେ ଭଡା ଦେଇଥିଲେ ସେମାନେ। ଭଡାଟିଆ ମାନଙ୍କୁ ଘରୁ ବାହାର କରିଦଉଥିଲେ ଏମତି ବିଭିନ୍ନ ପ୍ରକାର ହଉଥିଲା। ତମ ଆଡେ ସବୁ କଣ ହଉଥିଲା।
ଦେଖନ୍ତୁ ଆଣ୍ଟି ମାନେ କରୋନା ଜନିତ କ୍ଷୟକ୍ଷତିର ଆକଳନ କରିବା। ଯେ ଯଦି ଆମେ ଆକଳନ କରିବା ଯଦି ଆମେ ଗୋଟେ ଖାତା କି କିମ୍ବା ବହି ଲେଖିବା ବହିସ ଫୁଲ ହେଇଯିବ ଠିକ ଅଛି। ତ ଏହି ମହାମାରୀ ଯୋଗୁ ବିଶ୍ଵରେ ଚାରି କୋଟି ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ ଆପଣ ଯେମିତି କହିଲେ ତ ଦଶ ଲକ୍ଷରୁ ଅଧିକ ଲୋକ ବି ମରିଯାଇଥିଲେ। ଦେଶ ବିଦେଶ ରାଜ୍ୟ ରାଜ୍ୟ ଏମିତି କି ଛୋଟ ଛୋଟ ଗାଁ ରେ ଜା ଯାତାୟତ ହଉ, ବାଣିଜ୍ୟ ବ୍ୟବସ୍ଥା ହଉ, ସବୁ ବାଧା ପହଞ୍ଚିଥିଲା ଯାହା ଦ୍ଵାରା। ସମାଜର ଆର୍ଥିକ ଅବସ୍ଥା ପୁରା ଦୋହଲି ଯାଇଥିଲା ବୁଝିପାରୁଛନ୍ତି ନା ଅନେକ ଲୋକ। ଅନେକ ଲୋକ ନିଜର କର୍ମ ସଂସ୍ଥାନ ହରାଇ ଘରେ ବସିଲେ। ଯାହା ଦ୍ଵାରା ବେକାରୀ ସମସ୍ୟା ଅଧିକ ତ୍ୱରାନ୍ୱିତ ହେଲା ଘରୁ କେହି ବାହାରି ପାଇଲେନି। ଠିକ୍ ସେ ବି ଖାଦ୍ୟ ମା ଯୋଉ ଖାଦ୍ୟ ଯୋଉ ଖାଆନ୍ତି ସେଇଟା ହେଲାନି ଛୁଆ ମାନଙ୍କର। ପାଠ ପଢାରେ ବ୍ୟାଘାତ ହେଲା ତ ସମସ୍ତଙ୍କ ପାଖରେ ସମ୍ଭବପର ଖାଇବାକୁ ତ ପଇସା ନଥିଲା ତ ସେ ଗୋଟେ ଗୋଟେ ଆଣ୍ଡ୍ରଏଡ ଫୋନ୍ କିଣିକି ଅନଲାଇନ କ୍ଲାସ କୋଉଠୁ କରିବେ ଗରିବ ଶ୍ରେଣୀର ଲୋକ। ବା ଦିନ ମଜୁରିଆ ଟେ ସେ ତ ପାଁଆଶ ଟଙ୍କା ଦିନକ ସେ ଟାଇମ ରେ କାମ ବି ତ ମିଳୁନଥିଲା। ତ ତା ପାଖରେ ଯେହେତୁ ଗୋଟେ ପିଲାର ଭବିଷ୍ୟତ ଭବିଷ୍ୟତରେ ବି ମାନେ କଣ। ନଷ୍ଟ ହବା ଉପରେ ବସିଥିଲା। ତାପରେ କଣ ହେଲା ନା ଦେଖନ୍ତୁ ଗୋଟେ। ଗୋଟେ ବାପା ଆଗରେ ତା ପୁଅ ଚାଲି ଯାଉଥାଏ ଯୋଉ ଯୋଉଠି ଗୋଟେ ବାପା। ମାନେ ଆଶା ରଖିଥିଲା କି ନାଇଁ ମୁଁ ମୁଁ ଯେତେବେଳେ ବୁଢା ହେଇଯିବି ମୋ ପୁଅ କାନ୍ଧରେ ହିଁ ମୁଁ ମଶାଣିକି ଯିବି। କିନ୍ତୁ ତା କରୋନା ଏମିତି ପରିସ୍ଥିତି ସୃଷ୍ଟି କଲା। ଯାହାକୁ ବୃଦ୍ଧ ବାପାଟି କଣ କଲା ନିଜର ଭେଣ୍ଡିଆ ପୁଅକୁ ନିଜ କାନ୍ଧରେ। ମଶାଣି ପର୍ଯ୍ୟନ୍ତ ବି ନେଇ ପାରୁ ନଥିଲା ବୁଝିପାରୁଛ ନା ନିଜ ପରିବାର ର ଆତ୍ମୀୟ ସ୍ୱଜନକୁ ବି ଦେଖା କରି ପାରୁନଥିଲା। ଏମିତି ପ୍ରକାରର ସେ ସୃଷ୍ଟି କରିଥିଲା ତାପରେ କଣ ହେଲା ନା ଦେଖ ଦେଖନ୍ତୁ ଅ କୋଭିଡ ଟାଇମ ରେ ଦୋକାନ ଘାଟ ବନ୍ଦ ହେଇଗଲା, ଆମର ଆର୍ଥିକ ବ୍ୟବସ୍ଥା ମାନ୍ଦା ହେଇଗଲା, ତା ଦ୍ୱାରା ଲୋକ କଣ କଲେ ନା ଡରିଲେ, ଏମିତି କି ତା ଘର ଦୁଆରକୁ କିମ୍ବା କୌଣସି କଥା କାହା ପାଖରେ ସଙ୍ଗବଧ ଏମିତି ଆଉ ଗୋଟେ ଆମ ଓଡିଆରେ ବାର ମାସର ତେର ପର୍ବ ଯୋଉ ପାଳନ ହୁଏ। ସବୁ ବନ୍ଦ ହେଇଗଲା ମାନେ ଏମିତି ଲାଗିଲା କି ଆଉ କିଛି ଦିନ ପରେ ବିଶ୍ଵ ବୋଧେ ମାନେ ଜଗତ ବୋଧେ ନଷ୍ଟ ହେଇଯିବ। ସୃଷ୍ଟିର ମାନେ ଇଏ ହେଇଯିବ। ତାପରେ ଆମ ମାଳିକାରେ ବି ବର୍ଣିତ ଥିଲା ଯେ ଏମିତି ଗୋଟେ ଦିନ ଆସିବ ଯେ କଣ ମଣିଷ ମାନେ ବଳଦ ପରି ମୁହଁରେ ତୁଣ୍ଡି ଦେଇ ବୁଲିବେ ଆଉ ଆମେ କଣ କଲେ ନା ମାସ୍କ ପିନ୍ଧିକି ବୁଲିଲେ, ତ ମୁଣ୍ଡରେ ଇଏ କରିକି ବୁଝିପାରୁଛନ୍ତି ନା ତ ମୁଁ କହିବା କଥା ଆଣ୍ଡି ଯୋଉ କୋଭିଡ ଭାଇରସ ଟା ହେଇଥିଲା ତାର ଲକ୍ଷଣ ସବୁ କଣ ଥିଲା?
ହଁ କୋଭିଡ ଭାଇରସ ର ଲକ୍ଷଣ ଥିଲା ସିଏ ପ୍ରଥମେ ତ ସେଟା ତଣ୍ଟିରେରେ ତଣ୍ଟି ଗତ ଗତ ହଉଥିଲା, ଦରଜ ହଉଥିଲା ତଣ୍ଟି ଦରଜ ହଉଥିଲା। କାଶ ହଉଥିଲା, ନିଶ୍ଵାସ ନେବାରେ ଅସୁବିଧା ହଉଥିଲା। ଆଉ ଥଣ୍ଡା ର ହଉଥିଲା, ତାପରେ ଆସ୍ତେ ଆସ୍ତେ ଜର ମଧ୍ୟ ହଉଥିଲା, ଏହିଇପରି ଭାବେ କିଛି ଲୋକଙ୍କର ସେ ମାନେ ଜଣା ପଡୁଥିଲା, ଆଉ କିଛି ଜଣକଙ୍କୁ ଜଣା ପଡୁନଥିଲା। ଦେହର ସିମଟମସ ଗୁଡା ଜଣା ପଡୁନଥିଲା, ତ ସେଥିପାଇଁ ଡକ୍ଟର ବି ଜାଣି ପାରୁନଥିଲେ କୋଉଠି କଣ ହଉଛି, କିନ୍ତୁ ଜଣକୁ ଯଦି ଘରେ ଜଣକୁ ହଉଥିଲା। ଥଣ୍ଡାକାଶ, ସେଇ ଥଣ୍ଡା କାଶ କୁ ଯଦି ସେମାନେ ଯାଇକି ପରୀକ୍ଷା କରୁଥିଲେ, ସେ କରୋନା ଭାଇରସ ବାହାରି ଯାଉଥିଲା। ସେଇ ଜଣଙ୍କଠୁ ଆହୁରି ଚାରି ଜଣଙ୍କୁ ପରିବାରର ସମସ୍ତଙ୍କୁ ହେଇଯାଉଥିଲା। ତ ସେମାନେ ଗୋଟେ ପରିବାରରେ ତାଙ୍କ ବନ୍ଦ ହେଇକି ରହୁଥିଲେ ଆଉଉ ଯୋଉ ଏମିତି ଆକ୍ରାନ୍ତ ହଉଥିଲା, ଡକ୍ଟର ଯୋଉ ବେଳେ ବେଳେ କଣ ହେଲା ଯୋଉମାନେ ସବୁ ଯାଉଥିଲେ। ପରୀକ୍ଷା କରିବା ପାଇଁ, ପରୀକ୍ଷା କେନ୍ଦ୍ର ମାନଙ୍କରେ ବି ଭୁଲ ଭାଲ ହେଇକି ସେଠି ଜଣଙ୍କର ବାହାରୁଥିଲା ତ, ଆଉ ଦଶ ଜଣଙ୍କର ବି ସେଠି ବାହାରି ଯାଉଥିଲା। ଏପଟ ସେପଟ ହେଇଯାଉଥିଲା ସମସ୍ତଙ୍କ ରକ୍ତ ପରୀକ୍ଷା କଲା ବେଳକୁ ବି ବହୁତ ଜଣଙ୍କର ଏକା ସାଙ୍ଗରେ କରୋନା ଭାଇରସ ବାହାରି ଯାଉଥିଲା, ଏମିତି ତାପରେ ଶହେ ସେ କରୋନା ଭାଇରସ ପାଇଁ ଆମର କିନ୍ତୁ ଅ ଘରକୁ ଆସିକି ସବୁ ଦେଖା ବୁଝା କରିବା ପାଇଁ ସଂଘ କର୍ମୀ ଯୋଉ ଯଉ ଡାକ୍ତରଙ୍କର କର୍ମୀ ମାନେ ଆସ ଆସିକି ଘରୁ ପହଞ୍ଚିକି ବୁଝୁଥିଲେ, ସମସ୍ତଙ୍କ ଖବର ନଉଥିଲେ, ସେଇ ଏଟା ଗୋଟେ ଭଲ ଜିନିଷ ହଉଥିଲା ଯେ ସେମାନେ ଆସିକି ଘରେ ବୁଝା ବୁଝି କଥିଲେ କାହାକୁ ଭାଇରସ ହେଇଛି, କାହାକୁ କେମିତି ରହିବା କଥା, କାହାକୁ କେମତି ଦୂର ତା ଇଏ କରିକି ରହିବା କଥା ସେ ସବୁ ଜିନିଷ ବି ସେମାନେ ବୁଝଉଥିଲେ ଫୋନ କରିକି ଘରକୁ ପଚାରୁଥିଲେ ଯଦି କାହାର କରୋନା ଭାଇରସ ର ଅଛନ୍ତି, ଉ ପେସେଣ୍ଟ ଅଛନ୍ତି, ସେମାନଙ୍କୁ ବି ତାଙ୍କ କଥା ସେମାନେ ପଚାରିକି ବୁଝିକି ତାଙ୍କୁ ତଦାରଖ କରୁଥିଲେ କେମିତି ତମେ ରହିବ? କେମିତି କଣ? କରିବ? ଏଗୁଡା ବି ସବୁ ହଉଥିଲା କିନ୍ତୁ ତାପରେ କିନ୍ତୁ ଯୋଉମାନେ ଟିକେ ବୃଦ୍ଧ ଥିଲେ ଯାହାର ଯୋଉ ଇମ୍ୟୁନିଟି ପାୱାର ଷ୍ଟ୍ରଙ୍ଗ ନଥିଲା, ସେମାନେ ଏହି ରୋଗ ବହୁତ ଆକ୍ରାନ୍ତ କରୁଥିଲା କାରଣ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବହୁତ କମ ଥିଲା ତ ସେମାନେ ଏହି ରୋଗ ସାଙ୍ଗରେ ଲଢେଇ କରିପାରୁନଥିଲେ, ଯାହା ଦ୍ଵାରା ସେମାନେ ସାଙ୍ଗେ ସାଙ୍ଗେ ଆକ୍ରାନ୍ତ ହେଇକି ଦି ଚାରି ଦିନ ଭିତରେ ତାଙ୍କର ମୃତ୍ୟୁ ହେଇଯାଉଥିଲା, ବିଶେଷ କରି ବୃଦ୍ଧ ଲୋକ ମାନଙ୍କର ସାଙ୍ଗରେ ଆଉ ଯୋଉ ଡକ୍ଟର ମାନେ ଏମାନଙ୍କୁ ସବୁ ଚିକିତ୍ସା କରୁଥିଲେ ସେଇମାନେ ବେଶୀ ମୃତ୍ୟୁବରଣ କରୁ ଥିଲେ କାରଣ ସେମାନଙ୍କ ତାଙ୍କ ତ ଡକ୍ଟର ତ ଆମ ପାଇଁ ଜିବନ ସେଇ ଡକ୍ଟର ମାନେ ହିଁ ଆମ କରୋନା ଭାଇରସ ରେ ଆମକୁ ବଞ୍ଚେଇଛନ୍ତି। ସେଇମାନେ ହିଁ ଏଇ ଲୋକମାନଙ୍କୁ ରକ୍ଷା କରିଛନ୍ତି। ବହୁତ ବହୁତ ଡକ୍ଟର ମରିଯାଇଛନ୍ତି ସତ କିନ୍ତୁ ସେ ବହୁତ ରୋଗୀକୁ ସୁସ୍ଥ କରିକି ମରିଛନ୍ତି ଏମ ଏତେ କଷ୍ଟ ଜୀବନ ଡକ୍ଟର ମାନଙ୍କ ଜୀବନକୁ ଆଜି ତାଙ୍କୁ ଆମେ ନମସ୍ କାର କରିବା କଥା କାରଣ ସେ କରୋନା ଭାଇରସ ବେଳେ ସେମାନେ ଆମକୁ ଏତେ ସାହାଯ୍ୟ କରି ଦେଇଛନ୍ତି କେହି ବି ଏ କାହାକୁ ଏତେ ସାହାଯ୍ୟ କରିବନି କିନ୍ତୁ ଗୋଟେ ଦୁଃ ଘର କଥା ହେଲା ସେଠି ଆମ ଓଡିଶାରେ ହଉ କି ଭାରତରେ ହଉ ସବୁ ଜାଗାରେ ଲୋକମାନେ ଶବ ଉଠେଇବାକୁ ଜମା ଆସୁନଥିଲେ ସେଇଟା ଗୋଟେ ବଡ ଦୁଃଖର କଥା। କେହି କାହାକୁ ଛୁଇଁବାକୁ ନିଜ ବାପା ମା ର ଶବ ଉଠେଇବାକୁ ବି ପୁଅ ଯିବାକୁ ନଥିଲେ ସ୍ତ୍ରୀ ସ୍ୱାମୀର ଶବ ଉଠେଇବାକୁ ସ୍ତ୍ରୀ ଯାଇ ପାରୁନଥିଲା କି କେହି ଘର ପାଖର ଆସି ପାରୁନଥିଲେ ସେଇଟା ହ ଥିଲା ସବୁଠୁ ବଡ ଦୁଃଖର କଥା ଆଉ ଉଁ ହସ୍ପିଟାଲ ମାନଙ୍କରେ ଖାଲି ସବୁ ମ ହ ଏଇ ଯୋଉ ସତୀ ଚଉରା ର ଇଏରେ ସେଠି ଖାଲି ଉଁ ପୁରା ଚାରିଆଡେ ଖାଲି ଶବ ଭର୍ତ୍ତି ହେଇକି ରହିଥିଲା କେହି ବି ତାକୁ କ ସ ଦେଖା କରି ପାରୁ ନଥିଲେ ଆସିକି ସେଇଟା ବହୁତ ଦୁଃଖର କଥା ଥିଲା ସେ ସବୁ ଜିନିଷ ମନେ ପକେଇଲେ ଆଜି ବି ମନ ଦୁଃଖ ଲାଗେ। ବା ଆଉ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛୁ ନାଇଁ କେବେ ବି ଏ ସବୁ ଭାଇରସ କୌଣସି ପ୍ରକାର କରୋନା ଭାଇରସ ଆଉ କେବେ ବି ଆମ ଦେଶକୁ କି ଆମ ରାଜ୍ୟକୁ କି ଆମ ରାଷ୍ଟ୍ରକୁ କେବେ ନ ଆସୁ ବୋଲି କହିବା କଥା ଆଉ କିଛି ତ କହିପାରିବୁନି ସେତିକି ଆଉ ଆପଣ କଣ କହୁଛନ୍ତି ଆଉ
ଦେଖନ୍ତୁ ସେତେବେଳେ ସରକାର କିଛି ଗାଇଡ୍ ଲାଇନ ଆଣିଥିଲେ ଯଦି ଆବଶ୍ୟକ ନାହିଁ ଆପଣ ଘରକୁ ଘରୁ ବାହାରକୁ ଯାଆନ୍ତୁନି। ବାହାରକୁ ଗଲେ ପାଟି ନାକ ଘୋଡେଇବା ପାଇଁ ମାସ୍କ ବ୍ୟବହାର କରନ୍ତୁ। ଘର ବାହାରେ ସାମାଜିକ ଦୂରତା ରକ୍ଷା କରନ୍ତୁ, ବାରମ୍ବାର ହାତ ଧୁଅନ୍ତୁ, ସାନିଟାଇଜର କରୁନ୍ତୁ ଛିଙ୍କିବା କାଶିବା ସମୟରେ କଣ କରନ୍ତୁ ରୁମାଲ ଦିଅନ୍ତୁ ଘରକୁ ଆଣି ଥିବା ଜିନିଷକୁ ପ୍ରଥମେ ସାନିଟାଇଜ କରନ୍ତୁ ତାପରେ ବ୍ୟବହାର କରନ୍ତୁ ଯାହା ପ ଆକୁ ଯେତେବେଳେ ଲୋକ ନ ମାନିଲେ ସରକାର ବାଧ୍ୟ ହେଇ ଲକଡାଉନ, ସଟ୍ଡାଉନ୍ ର କଡା ନିଶ୍ ଷ୍ପତି ନେଇଥିଲେ। ଯାହା ଦ୍ଵାରା କଣ ହେଇଥିଲା ନା ସାମାଜିକ ଦୂରତା ଭଙ୍ଗ ହେଇଥିଲା ଠିକ ଅଛି ଛି ବା ସାମାଜିକ ଦୂରତା ବଜାୟ ରହିଥିଲା ଯାହା ଦ୍ଵାରା ଲୋକମାନେ ସେଥିରୁ କରୋନା ଭାଇରସ ନାମକ ଏକ ବିଶାଳ ଯୋଉ ଭୂତାଣୁ ଜନିତ ରୋଗରୁ ବାହାରି ଆସି ଆଜି ଗୋଟେ ସୁସ୍ଥ ଜୀବନ ବଞ୍ଚୁଛନ୍ତି ଯଦି ଆମେ ଭବିଷ୍ୟତରେ ସୁସ୍ଥ ଜୀବନ ବା ବାସ ବିତେଇବାର ଅଛି ନା ତ ଏବେଠାରୁ ହିଁ ଆମେ ଗୋଟେ ସୁସ୍ଥ ପରିବେଶ ର ନିର୍ମାଣ କରିବା ଉଚିତ୍। ମୁଁ ହିଁ ଏ ଏ ଆଜ୍ଞା ତ ଯ ମୁଁ ସ ଆଜ୍ଞା ଆଜ୍ଞା ଆପଣଙ୍କ ସହିତ
ହଁ ଆପଣଙ୍କ ସାଙ୍ଗେ କଥା ହେଇକି ଭଲ ଲାଗିଲା।
ଆଜ୍ଞା!